ହ୍ୟାଲୋ। ହାଲୋ।
ହ ହାଲୋ।
କଣ କରୁଥିଲା ବି
ଉଁ
ହାଲୋ କଣ ଲେଟ ରେ କଥା ଶୁଭୁଛି?
ହଁ ଟିକେ ଇଆଡେ ବ୍ୟସ୍ତ ଅଛି ଯେ ଆଉ କଣ କରୁଚୁ?
ଖେଳ ସରିଲା ଖେଳ ସରିକି ଆସି ବସିଛି ସେଇ ଖେଳ ପଡିଆରେ ଆଉ।
କି ଖେଳ ଖେଳୁ ଥିଲୁ କି?
ଏ କ୍ରିକେଟ ଖେଳ ହଉଥିଲା ଆଉ।
ଖେଳୁନୁ ଉଁ ଯୋଉ ଗୋଟେ ଖେଳ ନାହିଁ ଦିନେ ଖେଳୁଥିଲି
ସେଇ ଖେଳ ଟା ଖେଳିନୁ।
ସେଇ ଖେଳ କଣ ମୋର ବୟସ ହେଲାଣି।
ଆଉ ଖେଳିବ ନା ଆଉ ଆଉ କ୍ରିକେଟ ଖେଳୁଥିଲ?
ହଁ।
କି ଜିତିଲା?
ଜିତିଲୁ ଆମେ।
ତମ ଆଡେ ଭଲ ଭଲ ପିଲା ଥିଲେ ଜିତିବନି କେମିତି। ହଁ।
ହଁ ସେଇଥିପାଇଁ ଜାଣିଦେଲ ଆମ ଆଡେ ଭଲ ପିଲା ଥିଲେ ଆଉ।
ହୁଁ ଏ ନବେ ରନ ଜମା ହେଇଥିଲା ଆଉ।
ହଁ।
ଅଳ କଣ ହିନ
ଇଁ ତାଙ୍କ ପିଲା ଆଜି ଆସି ନଥିଲେ ବୋଲି ମୁଁ ବି ସେ ପଟକୁ ପଳେଇଥିଲି।
ହୁଁ।
ନହେଲେ ତାଙ୍କ ର ହଁ ସବୁବେଳେ ମାନେ ତାଙ୍କର ଆମର ପୁରା କଂଟେଷ୍ଟ ଖେଳ।
ହଁ ତମର ଗୋଟେ ଲକିଚାମ୍ପ ରଖିଛ କରାଣ୍ଡିକୁ।
କରାଣ୍ଡୀ ତାର ମ୍ୟାଚରେ ଫ୍ଲପ ଦଉ ପଛେ କିନ୍ତୁ ପ୍ରାକ୍ଟିସ ରେ ସିଏ ହିରୋ। ଏ ପ୍ରାକ୍ଟିସରେ ବାବୁସାନ୍। ମ୍ୟାଚ୍ ରେ ଚକୁଳି ହିରୁ, ନା କଣ?
ଆଉ ତୋମେ କଣ କରୁଚ?
ପାର୍କ ରେ ବଇଚି ଟିକେ ସଞ୍ଜ ବେଳ ଟା ନା ଆ, ପବନ ଖାଉଚି ଗରମ ଗୁଳୁ ଗୁଳି ଜୋରରେ ଆଉଚି।
ଆଉ ଖିଆ ପିଆ ସରଲାଣି?
ହଁ ଏଇ ଯାଇଥିଲେ ଛୁଆ ଦିଟା ଯେ ଗୋଟେ ଗାଁ ରେ ମନ୍ଦିର ପ୍ରତିଷ୍ଠା ହଉଛି। ଲଙ୍କା ଚପ୍ ଧରିକି ଆଇଥିଲେ।
ଓ ହଁ ଆଉ ତୋମ ଆଡେ କଣ କେମିତି ଚାଲିଚି? ଏବେ ତ ରଜ ପର୍ବ ଗଲା।
ହଁ ରଜ ଗଲା। ରଜରେ ଏନଜୟ ହେଲା।
ଅଁ, ମହୋତ୍ସବ ଫୋସବ ହଉଥିଲା ନା ନାଇଁ?
ହଁ ରଜ ମହୋତ୍ସବ ତ ହଉଚି ଆଉ। ଆମ ଗାଁ ରେ ହବନି କେମିତି।
ପ୍ରତିବର୍ଷ ହଉଚି ନା? ଏଇ ବର୍ଷ ନୂଆ କରିକି କରୁଚନ୍ତି?
ନାଇଁ ନାଇଁ ହଉଚି। ସବୁ ବର୍ଷ ହଉଚି। ହ ବ ବି ଆଗକୁ ବନ୍ଦ ହବନି ସେ ଦିନିଷ ଟା। ଯଦି ବି ବନ୍ଦ କରିବାକୁ ଚେଷ୍ ଟା କରାଗଲା। ଛୁଆ ସେଟାକୁ ଆରମ୍ଭ କରିବେ ପୁଣି ଆଉଥରେ।
ହଁ ଯୋଉଟା ତ ଥରେ ହେଇଯାଇଛି ସେଇଟା ହବ।
ହଁ ଅନୁଷ୍ଠାନ କିଛି ବନ୍ଦ ହବନି ଗାଁରେ।
ହଁ।
ଚାଲିବ ଯେତେ ବାଦ ବିବାଦ ହେଲେ ବି କିନ୍ତୁ ଚାଲିବ।
ହଁ। ଆଉ ମେନ୍ ଦିନିଷ ହେଲା ମାନେ ରାଜନିତି ନ ପଶିବା ଦରକାର କୋଉ ଦନିଷର ନା କଣ?
ହଁ ଏ ହଉଚି ଛାଡ ଆଉ
ଅଁ, ହଁ କେମିତି କଣ ହଉ ତଥାପି? କେମତି କଣ କରଥିଲା ତ?
ଆଉଁ ବିଶ୍ଵାସ କରିବୁନୁ ଏଇ ବର୍ଷ ଗୋଟେ ଦୋଳି ଟେ ଭାଙ୍ଗିଗଲା। ଚକିରି ଦୋଳିଟା। ହଁ ଛୁଆ ଖେଳୁଥିଲେ ଭାଙ୍ଗିଗଲା ଆଉ ଭିତରୁ ପୁ ଖାଇଛି ସେ କାଠଟା ଭାଙ୍ଗିଗଲା ଆଉ।
ଓହୋ କଣ ହେଲା ଛୁଆ ଏଠି ଦୋଳି ଖେଳୁଥୁ ଥିଲା ନା ସେମିତି ପବନ ଫବନ
ନାଇଁ ନାଇଁ ଦୋଳି ଖେଳୁଥିଲେ ଭାଙ୍ଗିଗଲା ପା କାହା ଉପରେ ପଡିନି। ଭାଗ୍ୟ ଭଲ ଏତେ କିଛି କ୍ଷତି ହେଇନି।
ହଁ।
ଆଉ ମିଜ୍ ଜିକଚିଆାର ହଉଥିଲା। ଆଉ ପୁଚି ଖେଳ ହଉଥିଲା। ଆଉ ହୁଳହୁଳି ହଉଥିଲା।
ଝୋଟି ପକାପୁକି
ଝୁଟି ପକାପୁକି ହେରେ ତ ମୁଁ ଜାଣିନି। ଆଉ ଖେଳୁଥିଲେ ଆଉ ଖେଳୁଥିଲେ କଣ? ଯୋଉ ଗୋଟେ ବେଲୁନ୍ ଟେ ନିଜେ ନିଜେ ଫୁଙ୍କିିବୁ। ପୁଣି ଦୌଡ଼ି ଦୌଡ଼ି ଯିବୁ ଗୋଟେ ଚେୟାର ଉପରେ ବସିବୁ। ସେ ଚେୟାର ଉପରେ ବେଲୁନ୍ ଟାକୁ ଫଟେଇବୁ।
ଓହୋ! ମାନେ ଚାର ଉପରେ ଫୁଙ୍କିକି ବେଲୁନ୍ କୁୁ ଭିଡିକି ତା ଉପରେ ବସିବୁ। ନା କଣ?
ପାଟିରେ ଗୋଟେ ଚାମଚ ଲଗେଇକି ଗୋଟେ ବାଟିଟେ ଥୁଆ ହବ। ସେ ବାଟିଟା ଧରିକି ଯିବୁ। ଚାମଚରେ କାମୁଡ଼ିକି ନେଇକି ଯିବୁ। ପାଟି ପୋଡିଲେ ସଇଲା।
ହଁ, ହଁ।
ଏମିତି ହଉଚି ଘଟଣା। ଆଉ ନାଚ ଗୀତ ଲା ଲାଷ୍ଟ ଦିନ ସେକେଣ୍ଡ ଦିନ ହୋଉଥିଲା, ଲାଷ୍ଟ ଦିନ ହୋଉଥିଲା
ହ ହ
ହୁଁ ଭଲ ଛୁଆ ନାଚୁଥିଲେ। ଦିଆଯାଉଥିଲା କ୍ରୀଡ଼ାବିତ୍ତି ପୁରସ୍କାର କାହିଁ କିଛି ଏଇ ବର୍ଷ କାହିଁ ଦେଲେନି। ଆମ ପିଲା କେହି ପାଇନାହାନ୍ତି।
ଆଉ କଣ ଶୀତଳ ଷଷ୍ଠୀ ତ ଗଲା ଏବେ
ଶୀତଳଷଷ୍ଠି ଏଇ ବର୍ଷ ଟିକେ ହାଲକା ଫୁଲକା କରିଦେଲେ
ମାନେ ସେ ଏମିତି ନର୍ମାଲି କରିଦେଲେ ଆଉ
ହଁ ରଜ ମହୋତ୍ସବରେ ଫୋକସ ଦେଲେ, ଶୀତଳ ଷଷ୍ଠୀ କି ଅଣଦେଖା ଟାଇପ ର ହେଲା ଆଉ
ସାଙ୍ଗେ ସାଙ୍ଗେ ରଜ ମହୋତ୍ସବ ପରେ ପରେ କହିବାକୁ ଗଲେ ଶୀତଳ ଷଷ୍ଠୀ ଆସିଲା।
ହେଇଥାନ୍ତା ନହେଲେ ରଜ ମହୋତ୍ସବ ର ଜଷ୍ଟ ଦଶ ବାର ଦିନ ପରେ ହେଇଥିଲେ ବି ହେଇଥାନ୍ତା
ହଁ ଲଗାତାର ଗୋଟେ ଦି ଦିନ ଫରକ ରହିଲା। ଓ ହୋ
ଏମିତି ହେଲା ଆଉ
ଆଉ କଣ ଖବର?
ଖବର ଆଉ କଣ ଆଉ ଏମତି ତ ସବୁ ଆଉ ତମ ଖବର କଣ କୁହ? ବହୁତ ଦିନ ପରେ ଆମେ କଥା ଥାଉଜେ ନାଁ
ହଁ
ଆଫଟର ଏ ଲଙ୍ଗ ଟାଇମ୍
ହଁ ଆଉ କଣ? ନାଇଁମ ଖାଇନୁ, ମୁଁ ଏଇ ଜଳିଖିଆ ଟିକେ କରିକି ଆଇଲିି ଆଉ
ହୁଁ। ଆଉ ତୁ ପା ସ୍କୁଲରେ ପଢୁଛୁ ଆଉ ତୋ ବହି ଭୁଲ ହେଇଛି ତୁ ଜାଣିନୁ।
ନାଇଁ ମୋର ତ ସବୁ ଠିକ ଅଛି, ବହି କାହିଁ ଭୁଲ ହବ
ହଁରେ ଅଷ୍ଟମ ଏତେ ତ ଭୁଲ, ତମର ତ ଦଶମ ଭୁଲ ହେଇ ନଥାଉ।
ନା।
କିଣା ବହି ଭୁଲ ହବ?
କିଣା ବହି କି, ବହି ମିଳୁଚି ନା, କିଣା ବହି, କିଣା ବହି ଭୁଲ ହବ।
କଣ ଦଶମ ପର୍ଯ୍ୟନ୍ତ ବି ବହି ମିଳୁ
ହଁ ଏବେ ଦେଉଛନ୍ତି।
ବହି ଏପାଳିକ ମାନେ ପା ଚେଞ୍ଜ ହେଇଯାଇଛି ସେଇଥିପାଇଁ ଦଉଚନ୍ତି ଆଉ ସ୍କୁଲ ତରଫରୁ ଛୁଆ ସ୍କୁଲ ତରଫରୁ ଛୁଆଁ ଦିଆହୋଉଛି ଆଉ
ଆଉ କଣ କରିବା?
ଆଉ ସରକାର କଣ ଜୋରା ଦଉଛି ସେ ବହି ଭୁଲ ହବ।
ଆଉ ଭୁଲ ତ ଏଇଭଳି ହେଇଛି ଆଉ।
ହୁଁ।
ହୁଁ।
ଟମାଟୋ ବୋଧେ ଭୁଲ ହେଇଯାଇଛ ଆମର
ଆମ ଆଡେ, ଆମର ଆଉ କଣ ଓଡିଶା ବାହାରେ?
ଆଉ ଭୁଲ କେମିତି ହେଲା ଆମର ତ ଠିକ ଅଛି।
ତମ ନିଜେ ନିଜେ ଠିକ କରିଦଉଛ ଏଜୁକେଟେଡ ପିଲାରେ ଆମର ତ ସକାଳେ କେମିତି ପାର୍କରେ ବସିବୁ, ଦେଖୁନୁ କେତେ ପିଲା ବଡ଼ ସାନ ସବୁ ଏକ
ବସ ଏକାଠିକି ବସ୍ଛ ନା ଅଲଗ ଅଲଗା ବସଛ?
ତାଙ୍କର ଗୋଟେ ଖେଳ ହୁଏ ତାସ ଖେଳ।
ହଁ କ ତା ସହ ମାନେ ଦଳ ଅଲଗା
ହଁ।
ହଁ। ଆଉ ତମ ପାର୍କ କାମ ମେ କାମ ଏଇ ଯୋଉ ମାନେ ମରାମତି ପଇସା ଆସିକି କାମ ଫାମ ହେଲାଣି ନା ଯେମିତି ସେମିତି ଭଙ୍ଗା
ନାଇଁ ନାଇଁ ପଇସା ଆସି ଥିବ ପଇସା ଆସିଲେ ପାର୍କ କାମଟା ହବ ଏଇଟା ବର୍ତ୍ତମାନ। ମାନେ ଗଭର୍ଣମେଣ୍ଟ ଉପରେ ଡିପେଣ୍ଡ କରେ ସେ ପଇସାଟା ପଞ୍ଚାୟତ। ଆସିବ ପାୟତ ଭିତରୁ ଆସିଲେ ସେଟା ହଁ ଆଉ କଣ ଡାଇରେକ୍ଟ କଣ୍ଟ୍ରାକ୍ଟର ଅଣ୍ଡରରେ ଆସିବକି ବ୍ଲକରୁ।
ନାହି।
ପଞ୍ଚାୟତକୁ ଆସିଲେ ପଞ୍ଚାୟତ ଏଟାକୁ ଏ କରିଦିବ ନା?
କାର୍ଯ୍ୟକାରୀ କର ଆଉ।
ହଉଛି କଥା ଆଉ।
ଆଉ ତମେ କଣ କରୁଥିଲ?
ନା ଏଇଠି କହିଥିଲୁ ବରା ଦିଟା ଆଣିଥାନ୍ତୁ ତ ସେଇଥିପାଇଁ।
ହଁ। ଖେଳାଖେଳି କରୁନ କି ତମେ ଚାରିଟା ବେଳୁ
ନାଇଁ ଚାରିଟା ବେଳୁ ଖେଳ ହଉନି। ରାତିରେ ଖେଳୁଥିଲୁ ଭଲିବଲ ବର୍ଷା ଦିନ ଆସିଲା ସେଥିପାଇଁ ଆଉ। ରାତିରେ ଖେଳୁନୁ ଆଉ।
ଆଉ ଯାଉଛ ଭାରି
ହ ନାଇଁ ଯାଇନୁ ଯିବୁ ଆଉ।
କଣ ଆଉ କହିବୁ?
ଆଉ କଣ କରିବା?
ଆଉ କଣ ଘରେ ସମସ୍ତେ ଭଲ?
ହଁ ଆମ ଘରେ ଭଲ ଭାଇ କାଲି ପଳେଇଲା ଡୁଟି
ଅ।
ଆମର ଶୁଦ୍ଧ ଆମ ଗାଁରେ ଆକ୍ଚୁଆଲି କଥା କଣ କି? ମାନେ ସବୁ ଅଲଗା ପ୍ରକାର କଥା ହଁ। ଡୁ।
କଣ କିଛି ମାନେ ସୁଭୁ ନେଇଁ।
ଡିଉଟିକି
ତମ ରହୁଚି ବୋଧେ ନେଟୱାର୍କ ପ୍ରୋବ୍ଲେମ ରହୁଛି ଆଉ। ହାଲୋ। ହାଲୋ ହଁ କୁହ।
ଶୁବିଲା।
ହଁ ହଁ।
ଭୋକ କଲାଣି କଣ ଖାଇବା।
ଏଇ ନେବା ତୁ ଜଳଖିଆ ଖାଇଛ ଆଉ କଣ ଖାଇବ?
ଟା କିଛି ଲାଗିଲନି।
ପେଟ ମାନେ ସେମତି ନର୍ମାଲି ଉପରେ ହାଲକା ଫୁଲକା ହେଲ ନା କ ଣ?
ହଁ ଏ ଟ ହେବି ଦରକାର।
ଓ ହଁ ତମ ଗାଁ ସାଇଡରେ ବା ଗାଁ ରେ ଗୋଟେ ମନ୍ଦିର ପ୍ରତିଷ୍ଠା ହଉଛି।
ହଁ ହଉଛି ଆଉ।
ଆଉ ଯାଉନ ସେଇଠି ଖାଇଦେଇକି ଆସିବ ପ୍ରସାଦ।
ନାଇଁ ମ ଯିବୁ କଣ ପାଇଁ।
ଆଉ ଏଇନା ଓପ୍ରୋବୋଳି ଓପ୍ରୋବୋଳି ତମ ଘରେ କଁ କରିଥିବେ ଯେ ଖାଇବ।
କଣ ଆଉ କିଛି ତ କରନି ମୁଁ ଖାଇବି କଣ? ପବନ ଖାଇବି।
ହୋଉ ଖାଇ ଖୁଆ ଦିଅ ପବନ ଆଉ।
ଆଉ କଁ କରିବା।
ହୋଉ ଯା ତମେ କଁ ଖାଇବ ମୁଁ ରହୁଚି ଆଉ।
ହୋଉ।